ଆଜ୍ଞା ଆଜ୍ଞା।
ଆଜ୍ଞା ଶୁଭ ସକାଳ।
ଶୁଭ ସକାଳ ଆଜ୍ଞା।
କେମ୍ତି ଅଛନ୍ତି?
ଆଜ୍ଞା ଆଜ୍ଞା ବୋହୁତ୍ ଭଲ ଅଛି ଆପଣ କେମିତି ଅଛନ୍ତି?
ମୁଁ ମଧ୍ୟ ବୋହୁତ୍ ଭଲ ଅଛି ଭଗବାନଙ୍କ ଆଶୀର୍ବାଦରୁୁ ସମସ୍ତ କାମ ଏବଂ ସମସ୍ତ ମୋର ପରିବାର ସମ ତେ ମଙ୍ଗଳ ଅଛନ୍ତି ସମସ୍ତେ ଭଲରେ ଅଛନ୍ତି।
ଆଜ୍ଞା ଆଜ୍ଞା ଆଉ
କନ୍ତି।
ମୁଁ ଏଇ ପରିବାର ସହଯୋଗ କରେ ଚାଷରେ ଆଉ ପଢ଼ା ପଢ଼ି ତ କରିବାକୁ ପଡୁଛି। ଆଗାମୀ ସରକାରୀ ବ୍ୟବସ୍ଥାରେ କିଛି କର୍ମ କରିବା ପାଇଁ ଲାଗି ରହିଚି ମନ।
ହଁ ବର୍ତ୍ତମାନ୍ ର ହଁ ବର୍ତ୍ତମାନ୍ ସମୟରେ ତ ସରକାରୀ ଚାକିରିୀ ଟିଏ ବହୁତ ଗୁରୁତ୍ୱପୂର୍ଣ୍ଣ ଜୀବନରେ।
ଆଜ୍ଞା।
ହଁ ସେଇଥିପାଇଁ ସମସ୍ତେ ସରକାରୀ ଚାକିରୀ ପଛରେ ଲାଗି ରହିଛନ୍ତି ତ ଆପଣ କେମ୍ତି କଁ କଣ ପଢ଼ାପଢ଼ି କରୁଚନ୍ତି?
ଆଜ୍ଞା। ପଢାପଢି ତ ଲାଗି ରହିଚି ଏମ୍ତି ସମସ୍ତ ସରକାରୀ ଉଁ। ସମସ୍ତ ସରକାରୀ ଚାକିରିୀ ଉପରେ ତ ଆ ପ କାଆନ୍ତି ସବୁ ଚାକିରୀ ଉପରେ ତ ପକେଇବାକୁ ପଡୁଛି ଆଉ ସେମିତି ଅଲଗା ଅଲଗା ତ ଦେଖି ହଉନି କାହିଁକି ନା ବର୍ତ୍ତମାନ ସମୟରେ ପ୍ରତିଶତ ବହୁଳ ମାତ୍ରାରେ ବୃଦ୍ଧି ପାଇଲାଣି ତ ସେଇ ପ୍ରତିଶତ କୁ ଛୁଇଁବା ବହୁ କଷ୍ଟକର ଜନକ ହଉଛି। ପେଣୁ ଏମିତି ନୁହଁ କି ଏଇ ଚାକିରି ଏଇ ଚାକିରିକରିବାକୁ ମାନେ ମନେ ରହିଛି ବର୍ତ୍ତମାନମାନ ସମୟରେ ସମସ୍ତ ଯାହାବି ଯେଉଁ ଚାକିରି ବି ଆସୁଛି ପକେଇବାକୁ ପଡୁଛି। ତ ସେଇଥିପାଇଁ ସବୁ ପ୍ରକାର କିଛି କିଛି ପଢେଇବାକୁ ପଡୁଛି ଆଉ।
ହଁ ବର୍ତ୍ତମାନ ସମୟରେ ଯେମିତି କହୁଛନ୍ତି ଯେ ବହୁତ ଆସିଲାଣି ତ ଏତେ ପିଲା ମଧ୍ୟରେ ଆପଣ ଲାଗୁଛି ଯେ ଆପଣ ରୋପଣ କରିପାରିବେ ଆଜ କାଲି ସମୟରେ ତ ଆଜିକା ସମୟରେ ସରକାରୀ ଚାକିରିୀ ପାଇଁ ବହୁତ ଲକ୍ଷ ଲକ୍ଷ ପିଲା ପ୍ରଚେଷ୍ଟା କରୁଛନ୍ତି। ପରୀକ୍ଷା ମଧ୍ୟ ଦଉଛନ୍ତି ତ ଆପଣ କଣ ଉତ୍ତୀର୍ଣ୍ଣ କରିପାରିବେ ଲାଗୁଛି ଆପଣଙ୍କୁ?
ଆଜ୍ଞା ଆଜ୍ଞା ନିହାତି ଭାବରେ ଚେଷ୍ଟା ତ ଜାରି ରହିଛି ସେମିତି ତ କହିହବନି। କିନ୍ତୁ ତଥାପି ଆମେ ଏମିତି ନୁହେଁ କି ହଁ କାମ ଲାଗିଛି ତ କାମରେ ହିଁ ରହିଯିବା ସେମିତି ଯଦି ଭାବିକି ରହିଯିବା ଚେଷ୍ଟା କରିବାନି ତ ସେଇଟା ତ ଆମର ହିଁ ଭୁଲ ହବ ତେଣୁ ମୁଁ ଚେଷ୍ଟା ତ ଜାରି ରଖିଛି ଯେ ପର୍ଯ୍ୟନ୍ତ ହଁ ବୟସ ଅଛି ଆମେ ଚେଷ୍ଟା ଜାରିରଖିବା ଦରକାର ମୁଁ ସେଇ ଚେଷ୍ଟା ଜାରିରଖି ଶଖିଛି ପଢା ପଢି ସ ଚାଲିଛି ତା ସହିତ ଯେକୌଣସି ଚାକିରିୀ ଆସୁଛି ତ ପକାଉଛି। ଆଉ ଚେଷ୍ଟା ତ ଜାରି ରଖିବା ଦରକାର ଚାଲିଛି ରହିଛି ଚେଷ୍ଟା।
ବହୁତ ବଢିଆ କଥା କହିଲେ ବହୁତ ଭଲ କଥା କହିଲେ ଆପଣ ଆଶାବାଦୀ ଅଛନ୍ତି ନିଜର ସରକାରୀ ଚାକିରିୀ ପାଇଁ। ବହୁତ ଭଲ କଥା ମୁଁ ମଧ୍ୟ ଭଗବାନଙ୍କୁ ପ୍ରାର୍ଥନା କରୁଛି ଆପଣଙ୍କର ସରକାରି ଚାକିରୀ ଗୋଟେ ହେଇଯାଉ ତ କଣ କହିବେ ଯେ ଏବେ ଯୋଉ ଆମର ଗଛ ପ ତ୍ର ରୋପଣ କରାଯାଉଛି। ପୂର୍ବରୁ ଯେମିତି ରୋପଣ କରାଯାଉଥିଲା ବର୍ତ୍ତମାନ ମଧ୍ୟ ସେମିତି ରୋପଣ କରାଯାଉଛି କି ନା କ୍ଷୟ ହଉଛି। କଣ କହିବି ଆପଣଙ୍କର ମତକୁ ରଖନ୍ତୁ।
ନାଇଁ। ପୂର୍ବ ଦିନ ଯୋଉଁ ଭଳିଆ ଥିଲା ବର୍ତ୍ତମାନ ସମୟରେ ତ ସବୁ ହାଣି ଦେଉଛନ୍ତି। ଗଛ ବୃକ୍ଷଲତା ସବୁ ତ କମିକମି ଗଲାଣି ଆଉ
କମ ତ ନାହିଁ ବା-ପ୍ରତିଦିନ ଯେତିକି ଏ କ୍ଷୟ ହଉଛି ବୋଲି ଲାଗୁଛି ଯେତିକି କ୍ଷୟ କରାହଉଛି ପ୍ରତିଦିନ୍ ସେମିତି ଶତାଧିକ ଗଛ ରୋପଣ କରାଯାଉଛି ବୃକ୍ଷରୋପଣ କରାଯାଉଛି ସବୁଠି ଆମେ ଦେଖୁଛୁ ଜାଣୁଛୁ। ହେଲେ ତାର ଯତ୍ନ ନିଆଯାଉଛି କି ସେ ସଠିକ ଭାବରେ।
ହ ମୁଁ ଜାଣିବାରେ ତ ସେତିକି ଯତ୍ନ ନିଆଯାଉନାହିଁ।
ଆଗ ପୂର୍ବ ଦିନ ଯୋଉଭଳିଆ ରହିଥିଲା ବର୍ତ୍ତମାନ ସମୟରେ ତ ସେମିତି କିଛି ଯତ୍ନ ତ ନିଆଯାଉନାହିଁ। ବର୍ତ୍ତମାନ ସମୟରେ ରୋପଣ ତ ବୃଦ୍ଧି ହେଇଯାଇଛି।
ଯେମିତି ଶୁଣିଥିଲେ, ଯେମିତି ଜାଣିଥିଲେ, ଆମେ ଯେମିତି ପଢିଥିଲେ, ଯେ ବୃକ୍ଷ ଆମର ବନ୍ଧୁ। ତ ବର୍ତ୍ତମାନ ସମୟରେ ବୃକ୍ଷକୁ କେ ବି ବନ୍ଧୁ କରୁନାହାନ୍ତି, କାହିଁକିନା ଆଗରୁ ଯେମତି ଯେଇପରିକି ବୃକ୍ଷ ସହିତ ଗୋଟେ ସମ୍ପର୍କ ଥିଲା, ଯେପରି ସେ ଛୋଟବେେଳୁ ବି ନିଜେ ଆପଣ ମଧ୍ୟ ଜାଣିଥିବେ ଯେ ଛୋଟବେଳେ ଗଛ ସହିତ, ଗଛ ସହିତ ଆପଣ ଖେଳିଥିବେ, ଗଛ ତଳେ ସବୁ ରହିଥିବେ। ଯେମିତି ଆମ୍ବ ଗଛ ହେଲା, ସବୁ ଗଛ ହେଲା ସେ ଦୋଳି ବି ହଉ। ବର୍ତ୍ତମାନ ସମୟରେ ଦୋଳି ବି ବହୁତ କମି ଗଲାଣି ରଜ ପର୍ବ କଥା ହଉ। ତ ଗଛ ଏବେ ଦେଖିବାକୁ ମିଳୁନି, ବହୁତ ସହର ବହୁତ ଜାଗାରେ
ଆଜ୍ଞା ତାର କାରଣ ଯଦି କହିବି, ଆଜ୍ଞା ତାହେଲେ ବର୍ତ୍ତମାନ ସମୟରେ କଣ ରହିଛି, ସମୟ ପରିବର୍ତ୍ତନ ହୋଇଯାଇଛି। ମନ ପରିବର୍ତ୍ତନ ହେଇଯାଇଛି କାହିଁକି ନା, ମନରେ ସୌନ୍ଦର୍ଯ୍ୟ ଭରା ବୃକ୍ଷ ଦେଖିବାକୁ ଆକର୍ଷିତ ହଉଛନ୍ତି ଲୋକ। କିନ୍ତୁ
ଉଁ ବର୍ତ୍ତମାନ ଦେଖନ୍ତୁ ଖରା ହେଲା ତ, ଖରାରୁ ଛାଇ ଆମକୁ ଗୋଟେ ବଡ ବୃକ୍ଷ ଦିଏ କିନ୍ତୁ ସେଇଟାତ ବର୍ତ୍ତମାନ ସମୟରେ ଦେଖ। ରଖୁନାହାନ୍ତି, ବର୍ତ୍ତମାନ କଣ ହଉଛି ନା ଫୁଲ ଦରକାର କେବଳ ଫୁଲକୁ ଦେଖ। ହଁତ ଫୁଲ ପାଇଁ ଘରେ ଘରେ ସମସ୍ତେ ନିଜ ନିଜର ଗଛ ଲଗାନ୍ତି। ତ ଗଛ ଯେମିତି କିି ଗୋଲାପ ହେଇଗଲା, ଟଗର ହେଇଗଲା, ଏଇ ଟାଇପ୍ ମାନେ ଆଜ୍ଞା ଆଜ୍ଞା। ଏଇ ଟାଇପ ର ହିଁ ଫୁଲ ଗଛ କିଛି କିଛିଟା ଛୋଟ ଛୋଟ ଲଗାନ୍ତି, ତ ସେ ଛୋଟ ଛୋଟ ଗଛ ଛ କେବଳ ନିଜ ନିଜ ଘରେ ହିଁ ଲଗେଇ ଦିଅନ୍ତି। ତ ସେଇଭଳି ଭାବେ ଗଛ ବର୍ତ୍ତମାନ ଲଗେଇବାରେ ଲାଗିଛନ୍ତି କିନ୍ତୁ ଯୋଉ ଜିନିଷ ଟା ଆମକୁ ଦରକାର ଅ ଆବଶ୍ୟକ ଅଛି ସେଇଟା ଆଉ ବୃଦ୍ଧି ପାଉନି କାହିଁକି ନା, ଆଉ କେହି ଲଗେଇବା ପାଇଁ ଇଛା ବି ପ୍ରକାଶ କରୁନାହାନ୍ତି କି? ବାହାରେ ଲଗଉନାହାନ୍ତି?
ଆପଣଙ୍କ କଥାରେ, ହଁ ଆପଣଙ୍କ କଥାରେ ମୁଁ ଏକ ମତ, ଯେ ଗୋଟେ ବଡ ବଡ ସହର ହଉ ଛୋଟ ସହର ମାନଙ୍କରେ ମଧ୍ୟ, ଗଛ ଦେଖିବାରେ ଏବେ ବହୁତ କମିଗଲାଣି, ତ ସମସ୍ତଙ୍କ ଘରେ ଗୋଟ ଛୋଟ ଛୋଟ କୁଣ୍ଡରେ ସେମାନେ ଗଛ ଗୋଟେ ଗୋଟେ ଲଗେଇ ଦିଅ ନ୍ତି ଯେ- ଆମେ ବୃକ୍ଷରୋପଣ କଲୁ। ତ ସେଇଟା ଫୁଲ ଗଛ ହେଇଥିବ, ଯେମିତି ତୁଳସୀ ଗଛ ହେଲା କି ଛୋଟିଆ ଛୋଟିଆ ଗଛ ତ ସେଇ ସେଇଟାରୁ କଣ ଆମକୁ ତ ସଠିକ ଅମଳ ମିଳିବ କି, ଯେମତି ବଡ ଗଛରେ ଆମକୁ ମିଳେ ସେଇଟାକୁ କାଟି ଦଉଛନ୍ତି। ଛୋଟ ଛୋଟ ଗଛ ଲଗେଇ ଦଉଛନ୍ତି, ହଁ ଭାବୁଛନ୍ତି ହଁ ଆମେ ଗଛ ଲଗେଇଦେଲୁ ତ, ସେଇଟାରେ ମିଳିବ କି? ତ ମୁଁ ଭାବୁଛି ପ୍ରତ୍ୟେକ କି ପରୋକ୍ଷ ଭାବେ, ଯାହାବି ମନୁଷ୍ୟ ନିଜେ ହିଁ ଦାୟୀ, ଆଉ ଆଗକୁ ବି ଯାହା ଘଟିବ, ଯାହା ବି ହବ, ସେଇଟା ପାଇଁ ନି ନିଜେ ମନୁଷ ନିଜେ ହିଁ ଦାୟୀ ହବ ବୋଲି ମୋର ଆଶା, ଆପଣଙ୍କର କଣ ମତ ରହିବ?
ହଁ ମୁଁ ମତେ ଆପଣଙ୍କ କଥାରେ ସହମତ କରେ, ମତେ ବି ସେଇଆ ଲାଗୁଛି। ଆଉ କଣ କରିପାରିବା, ମାନେ ଲୋକଙ୍କର ମନ। ଉଁ ଜଡିତ ହବାକୁ ପଡିବ। ଆଉ ବାହାରେ କିଛି କିଛିଟା ଗଛ ଲଗେଇବାକୁ ପଡିବ, ବଡ ବଡ ଗଛ।
ହଁ ଆମେ, ଆମେ ଏଇଟା କରିପାରିବା ଯେ -ଆମେ ବ ବୃକ୍ଷରୋପଣ ସବୁଦିନ କରିବା। ଲୋକଙ୍କୁ ସଚେ ତନ କରିପାରିବା। ଆଉ ଯାହା ବି ପ୍ଲା ର ବ୍ୟବହାର କଣ କରି କରିବା ଆଉ ଆମେ ପୁଣି ଥରେ ପୁରାତନ ଦିନ ଯୋଉ ଥିଲା ସେଇପରି ଆମକୁ ମିଳିବ। ଆମେ ଏବେ କଣ ଆମକୁ ଅ ଗୋଟେ ପବନରେ ଗୋଟେ ଅ ସତେ ସେ କି ଆମକୁ ଲାଗୁଛି ଆପଣଙ୍କୁ ଯେ ଯେପରି ଆଗକୁ ମିଳୁଥିଲା ଅମ୍ଳଜାନ, ଏବେର ଅମ୍ଳଜାନ କଣ ପବନ ସେହିପରି ମିଳୁଚି।
ନା ନା ବର୍ତ୍ତମାନ ସମୟରେ ସେଇଭଳି ପବନ ତ ଆସୁନି। ଏ ଆସିବ ନାହିଁ ମଧ୍ୟ। କାହିଁକି ନା ବହୁ ମାତ୍ରାରେ ସମସ୍ତେ ତ ଘରେ ଏଇ ମାନେ ପବନ ପାଇଁ ଘରେ ସମସ୍ତ ତେ ରହିଯାଆନ୍ତି କିଛି କିଛି ଉଁ ପବନ ଦବା ପାଇଁ କିଛି କିଛି ଜିନିଷ ଲଗେଇ ଦିଅନ୍ତି ତ ବାହାରେ ଦେଖୁନାହାନ୍ତି ଯେ ବାହାର ଯୋଉଟା କି ଆମର ଅ ଯୋଉ ଯୋଉଟା କି ଉଦ୍ଭାବନ ଯୋଉଟା ପ୍ରକୃତିର ପ୍ରକୃତିର ଯୋଉଟା ଆସେ ପବନ ସେଇଟାକୁ ଦେଖନ୍ତିନି। ନିଜେ ଉଦ୍ଭାବନ କରିଥିବା ଜିନିଷ ଘରେ ବ୍ୟବହାର କରୁଛନ୍ତି। ତ ସେଇଟା ଯବ୍ ପର୍ଯ୍ୟନ୍ତ ଲୋକ ଆଜ୍ଞା ଆଜ୍ଞା ଯୋଉ ପର୍ଯ୍ୟନ୍ତ ଲୋକ ସେଇ ଜିନିଷ ଟାକୁ ବୁଝି ନାହାନ୍ତି ଆଉ ଏ ନିଜେ ତିଆରି କରିଥିବା ଜିନିଷକୁ ଲଗଉଥିବେ ତ ଏଇଟା ଉଁ ପରିବର୍ତ୍ତନ କମି କମିି ଯିବ ଆଉ ବୃଦ୍ଧି ତ ହେବ ନାହିଁ।
ହଁ ମୁଁ ଚାହିଁବି ଯେ ଆପଣ ବହୁ ମାତ୍ରାରେ ବହୁ ପରିମାଣରେ ବୃକ୍ଷରୋପଣ କରନ୍ତୁ। ଆପଣଙ୍କ ସହରରେ କି ଆପଣଙ୍କର ଆଖପାଖ ଏରିଆ ରେ ଆପଣଙ୍କର ସାଙ୍ଗ ମାନଙ୍କ ସହିତ ମିଶି ଏହି ବିଷୟରେ ଆଲୋଚନା କରନ୍ତୁ। ଲୋକଙ୍କୁ ସମାଚଲ ସମାଜ ଆଲୋଚନା କରିକି ସେମାନଙ୍କୁ ସଚେତନତା କରନ୍ତୁ। ଆଉ ବୃକ୍ଷରୋପଣ କରନ୍ତୁ। ମୁଁ ଏହା ଚାହିଁବି ଆପ
ଆଜ୍ଞା।
ଆଜ୍ଞା ଆଜ୍ଞା ନିହାତି ଭାବରେ ଏଇଟା ତ ଦରକାର। ଆଉ ଲୋକଙ୍କୁ ମଧ୍ୟ ବୁଝାଇବା ଦର କାର। ଉଁ ଗୋଟେ ଥର ଲୋକ ଯଦି ବୁଝିଗଲେ ତାହେଲେ କିଛି କିଛି ତ ପରିବର୍ତ୍ତନ ହବାରେ ଲାଗିବ। ଆମର ତ ଚେଷ୍ଟା ଅଛି। କିନ୍ତୁ ସମସ୍ତ ଲୋକଙ୍କର ମନ ସମ୍ ସପୂର୍ଣ୍ଣ ଭାବରେ ଅଲଗା ଅଲଗା ହୋଇଥାଏ। ତ ସହମତି ହବା ଭାରି କଷ୍ଟକର।
ଆଜ୍ଞା। ତ ମୁଁ ଚାହିଁବି ଯଦି କିଏ ବି କରୁନାହାନ୍ତି ଆପଣ ଆରମ୍ଭ କରନ୍ତୁ। ଆପଣ ପ୍ରଥମେ ନିଜେ ଆରମ୍ଭ କରନ୍ତୁ ସେଇ ପ୍ରଚେଷ୍ଟା ଯେ ଆମକୁ କିପରି ଅ କା ଲୋକଙ୍କୁ ବୁଝେଇବା ବହୁତ କଷ୍ଟ ଥାଏ। ଏତିକି କି ବୁଝେଇ ପାରିବା ଯେ ଆମକୁ କିପରି ମିଳିପାରିବ ପୂର୍ବତନ ଭଳି ଅକ୍ସିଜେନ। ଯେମିତି ଅମ୍ଳଜାନ।
ଆଜ୍ଞା ଆଜ୍ଞ ନିହାତି ଭାବରେ।
ହଁ ଏବେ ଆମକୁ ପ୍ରଦୂଷଣ ଭରା ଅମ୍ଳଜା ଜାନ ମିଳୁଅଛି। ଆମକୁ ସେଇ ପ୍ରଦୂଷଣ ଭଳିଆ ଅମ୍ଳଜାନଠୁ ଦୂରେଇ ଯାଇକି ବୃକ୍ଷରୋପଣ କରିବା ଯା ଦ୍ଵାରା କି ଆମକୁ ସତେଜ ଅମ୍ଳଜାନ ମିଳିବ। ଆମ ଦେହକୁ ଆମ ବଡିକୁ।
ଆଜ୍ଞା ଆଜ୍ଞା ଆପଣଙ୍କ ସହିତ କ ଥା ହେଇକି ମତେ ବହୁତ ଭଲ ଲାଗିଲା ଆନନ୍ଦିତ ମିଳିଲା ଆଜ୍ଞା। ନମସ୍କାର।
ନମସ୍କାର।